ହ୍ୟାଲୋ କଣ କରୁଛୁ?
ଏଇ ଭାବେ ଶୋଇଥିଲି ଟିକେ ଆଉଠି ବହିଲି ମୁଁ କହିଲି ଆଉ କଲ୍ ଗୋଟେ ଆସିଲା ମୁଁ ଯାଗ କଲଟା
ଓହୋ ଆଉ ସନ୍ଧ୍ୟା ବେଳେ କଣ ଖାଇଥିଲୁ?
ସନ୍ଧ୍ୟାବେେଳେ ଖାଇଥିଲି ମୁଢି ମିକ ପିଆଜ ରସୁଣ ହଁ ଖାଇଥିଲି ପା ମୁ ମିକସଚର ଖାଇଥିଲି।
ଓହୋ ଆଉ ବଢିଆ ବା ବଢିଆ ଜିନଷଟା ଖାଇଛୁ ଆଜି ଆଉ ବର୍ଷା ପାଗରେ ଆଉ ମୁଁ ଖାଇଥିଲି ଏଇଠି ଚିକେନ ପକୋଡା ଟିକେ ଖାଇଥିଲି ଭାରି ଇ୍ଛା ହେଲା ଖାଇବା ପାଇଁ ଖାଇଥିଲି ଆଉ।
ଏ ଚିକେନ ପକୋଡା ନାଦି ଦେଇଥିବ ପୁରା ଆଉ କଣ।
ଚିକେନ ପକୋଡାଟି ଭାରି ଇଚ୍ଛାରେ ବ ବଷା ପାଗ ଖାଇବା ପାଇଁ ଏତେ ଇଚ୍ଛା ହେଲା। ନା ଖାଇଦେଲି ଆଉ।
ରେ ଚିକେନ ପକୋଡା ଆଉ କଣ? କୋଉଠି ଘରେ ହେଇଥିଲା ନା ନା କୋଉଠି କିଣା ହେଇଥିଲା ଘରେ ହେଇଥିଲା ନା ତତେ ଆସିଛି କିନ୍ତୁ ଗଡ଼ା
ଆସ ସେମିତି ଏତେ ଇଏରେ ଆସ ଯାହା ଆସ ନିଜେ ବନେଇକି ଖାଏ ଆଉ କି କିଣିକି ଖାଇବା ଠାରୁ
ହଁ ଭଲ ଆଉ ହେଲଦି କୁ ହେଲଦି ଟେଷ୍ଟି ବି ଲାଗିବ।
ହଁ ଯାହାଜ ବନେଇ
ଚିକେନ ଫୋକଡରେ ଯୋଉ କୁ ଅଣ୍ଡା କଉ
ହଁ ଅଣ୍ଡା ପକାଏ ହଁ ମତେ ଟିକେ ଅଣ୍ଣ୍ଡା ଟିକେ ହଉ ମୁଁ ବେଶି ନୁହେଁ ଦିଟା ଅଣ୍ଡା ପକେଇ ରଖିଥିଲି ଆଉ।
ଓହୋ ମୁଁ ପା ଆଇଁଷ ଛାଡି ଦେଇେଇଛି ମୁଁ ଖାଲି ପନିର ପନିର ଖାଉଛି ଆଉ ବେଶୀ ଆଇଁଷ ଖାଉନି।
ମୁଁଇ ଆଇ ଛାି ବୋଲି ଆଉ ମୁଁ କିଲି ନା ଛାମି ଛାମି ତ ଛଡୁନି ଇଛା ହଉନି ଖାଉଛି ଆଉ।
ହଁ ମୁଁ କଣ ଅଛି।
ଯିଏ ରହିପାରିବ ଆଉ ନ ରହିପାରିଲେ କଣ କରିବା।
ନା ଏସବ ବି ମାନେ ଖାଇଲେ ବି କିଛି ଅସୁବିଧା ନାହିଁ ନ ଖାଇଲେ ବି କିଛି ନାଇଁ ନିଜ ନିଜ ଇଚ୍ଛା ୟା ଉପରେ ଡିପେଣ୍ଡ କରେ ମୁଁ କି
ଓହଁ ମୋର ଇ ଆଉ ଟିକେ କେତେବେଳେ କେମିତି ଇଚ୍ଛା ହଲେ ଅଣ୍ଡା ଫଣ୍ଡା ଟିକେ ଖାଏ ଆଉ।
ହୁଁ ହୁଁ ଆଉ ତୋ ଯୋଉ କହୁଥିଲୁ ଯୋଉ ଯିବୁ ବୋଲି ରଜ ପାଇଁ ଡ୍ରେସ୍ କିଣିବା ପାଇଁ କିଣିଲୁ ନା
ନା ନା ଭାବୁଛି ଗୋଟେ ଶାଢ଼ୀଟେ ଆଣିୁ ବୋଲି ଏଥ ରଜକୁ ଡ୍ରେସ ତ ଦିଟା ଥଆ ହେଇଛି ଗୋଟେ ଶାଢ଼ୀ ନେଇ ଆସିଲେ ପିନ୍ଧିବି ରଜକୁ ଆଉ।
ଓୋ ସାରିବଲ ଲାଗେ ତେ ହଁ।
କଚରୀ ପିନ୍ଧିବି ପାଖିଆଇଲାଣି।
ହଁ ରଜରେ ପ୍ଲାନିଂ କୁ କଣ? କୁ ମାନେ ବୁଲିବାକୁ ଯ ଭୋଜି ପୋଜି କିଛି ଅଛି ନା
ରାଣ କି ନାଇଁ କୁଆଡେ ଯୋଉ ସାଙ୍ଗ େ ଡାକୁଚିବ ଚାେ ଆମ ଏଇଠି ବୁଲିବୁ ତାଙ୍କର ସବୁ ଦୋଳି ଫୋଳି ଲାଗେ।
ହଉ ହଉ ଯୋଉ ରଜ ମହୋତ୍ସବ ଭଳିଆ ହୁଏକି?
ହଁ ତାଙ୍କ ସେଇଠି ହୁଏ। ଆଉ ସେଇଆକୁ ଯିବି ବୋଲି ପାନ କେ ଦେଲେ ଖାଏ। ନା ମୁଁ ମୁଁ ହେଲେ କିଣିକି ସାଙ୍ଗ ସାାଥି କ ଦିଏ।
ତ ତ ଖାଇବାକୁ ଏତେ ଇଚ୍ଛା ହୁଏନା।
ଖାଇବାକୁ ଇଚ୍ଛା ହୁଏ ବେଶୀ ନୁହଁ ଚାରି ପାଞ୍ଚ ଟା ଦେଲେ କି ଖାଇଦେମି ଅଧିକ ନୁହଁ। ମାନେ ତିନିଟା ରଜରେ ଏ ରଜ ତ ତିନି ଦିନ ହୁଏ ନା? ତ ତିନିଟା ରଜରେ ମୁଁ ଚାରି ପାଞ୍ଚ ଉଛି ଖାଇବି ବେଶୀ ବି ନୁହଁ କିନ୍ତୁ ମୁଁ ବି କିଣିଥାଏ ସାଙ୍ଗସାଙ୍ଗୀକୁ ଦିଏ ଆଉ
ହଁ ହଁ।
ତମର ଏବେ ଦୋକାନ ଅଛି?
ହଁ ଆମର ଛୋ
ଆଉ ଏଇଥର ତୋ ତ ରଜ ପୁରା ଉଡିଲା ଆଉ।
ହଁ ହଁ ପୁରା ପାନ ମୁହୁ ତ ମିଞ୍ଚେ ପାନ ଖାଏ। ପୁରା ପାନ ଖାଇବି ସମସ୍ତଙ୍କୁ ଦିଏ ମୁଁ ଯାଇକି ବୁଲେ କଣ କହିଲୁ ଘର ପୁରା ଗାଁ ସାରା ବୁଲିମି ବୁଲିମି ବୁଲିମି ଯିଏ ମତେ ପାନ ଫାନ ମାଗିବ ପାନ ଫାନ ଦେମି ମଜା କରେ ଏୟା ଆଉ ଫଟୋ ଫଟ ଟିକେ ଉଠାଏ। ତୁ ତ ପୁରା ଫଟୋ ଉଠେଇବା ମାଷ୍ଟର। ତ ଏଥର କୁଆଡେ ଯିବୁ ଲୋକେସନ କୋଉଠି ଫଟୋ ଉଠେଇବା ପାଇଁ?
ଫୋନ ହିଁ ଭାଙ୍ଗି ଯାଇଛି ମୋର ଦେଖିଆ କା ଫୋନରେ ଟିକେ ଦେଖି ତ ଦି ଚାରିଟା ଫଟୋ ଉଠେଇଲି ଇନ ଉଁ ଖାଲି ମୁହଁ ଟା ଟିକେ ମୋର ଭଲ ଆସିବା ଦରକାର ଆଉ ଫଟୋ ରେ ଆଉ ଏ ଯୋଉ ଖ ଖରା ହଉଛି ମୁହଁ ପୁରା ଜଳି ଯାଉଛି। ତ ମୁହଁ ଟା ଟିକେ ଭଲ ଆସିବା ଦରକାର ଆଉ।
ଖରାରେ କୁଆଡେ ଯାଇପାରିବୁ ନା କଣ କରିପାରିବୁ ରଜରେ ଘରେ ବସି ବସିକି ଯାହା ଖାଲି ଫୋଟମୋଟ ଟିକେ ଉଠେଇବା କଥା ନୁହନ୍ତି
ହଁ ସେଇ ସେତିକି ହେଲେ ହେଲା ଆଉ
ତୁ ଆଉ କୋଉଠିକି ବନ୍ଧ ଉପରୁକୁ ଯାଉନା କଣ ନଇ ପାଖ ଫଟୋ ଉଠାଇବା ପାଇଁ
ନଈଟା ଆମର ତୁ ଦେଖିବୁ ଏତେ ସୁନ୍ଦର ଲାଗିବ ସେ ଜାଗା ଉପରେ ପୁଣି ଯୋଉ ଖରାରେ ଯୋଉ ପୁରା ଚାରିଟା ବେଳେ ଗଲେ ଟିକେ ପାଗଟା ବେଶୀ ଭଲ ଲାଗୁ ଥିବ ଯୋଉ ପବନ ଦଉଥିବ ସେଇଠି ବସ ସିଏ ଆସ ଆସିବାକୁ ଇଚ୍ଛା ହବନି ଟୋଟାଲି ଘରକୁ ଆମର ଆମ ନଦୀଟା ଏତେ ସୁନ୍ଦର ମାନେ ପାଣି ଦେଖି ମାନେ ଇଚ୍ଛାହେବ ପୁରା ମାନେ କି ଆଣିଲେ କି ପାଣି ଏତେ ସୁନ୍ଦର ପୁରା ନୀଳ ପା
ହଁ ହଁ, ମୁଁ କେବେ ଗଲେ ମତେ ଟିକେ ନେଇକି ଯିବ ଦେଖିବା।
ହଁଅ ତା ଟିକେ ଆଗକୁ ଆସିବୁ ଗୋଟେ ଆମ ଆମ ନି ନିଜର ଗୋଟେ ପୋଖରୀ ଅଛି ସେ ପୋଖରୀରେ ଡେ ମାନେ ଉଁ ଅ ହଁ ଏଇ ଆମ କୁମାର ପୂର୍ଣ୍ଣିମା ଯୋଉ ମାସ ହୁଏ। ସେଇ ମାସରେ ଡେଲି କଇଁ ଫୁଲ ଫୁଟ୍ ଥିବ।
ପୋଖରୀରେ ତମେ କଇଁ ଫୁଲ ତୋଳିକି ସବୁ‌ ଇଏ କରୁଥିବ।
ହଁ ଆମ ଚଉରାରେ ଆମ ବଡ ଘର ହୁଏ ଆମର।
ହଁ ମୁଁ ଶୁଣିଥିଲି ତମର ଗୋଟେ କଣ ବଡ ଘର ହୁଏ। ବଡ ଘର କଣ କେମିତି ହୁଏ?
ହଁ ସେଇ କ ବଡ ଘର ଆମର ହୁଏ କଇଁ ଫୁଲରେ ଆମେ କାଟୁ ଘର ତାକୁ କଇଁ ଫୁଲ ଘର କାଟୁ ଆମର ଭୋଗ ଲଗାଉ ଭୋଗ ଲଗେଇ ସେ ନୂଆ ଶାଢ଼ୀ ଯେ କଇଁ ଫୁଲ ଆଣିବ। କଇଁପ୍ ଫୁଲ ଗୋଟେ ଘରଟେ କରି ମୁଁ ଘର ଭିତରେ ଠାକୁରଙ୍କୁ ରଖିବୁ। ରଖି ସାରିଲା ପରେ ଆମର ବହି। ପୂର୍ବ ସାତ ଦିନ ଆଗରୁ ବହି ବୋଲା ଯାଏ। ଆମେ ବହି ବହିିବି ବୋଲିମୁ ଭୋଗର, ଗୀତ ଆମର ସ ତୋ ମାମୁଁ ସରଗ ଶଶୀରୁ କେତେ ବିଭିନ୍ନ ପ୍ରକାର ରଘୁ ଅରକ୍ଷି ଗୀତ ଗୋଟେ ଗୀତ ସେଇଟା ଗୋଟେ ଗୀତ ଅଛି। ଆଉ ଲବକୁଶର ଗୋଟେ ଗୀତ୍ ତ ବହୁତ୍ ଗୀତ ଏମିତି ଅଛି ତ ଆମ ଗୀତ୍
ଆମ ଏପଟେ ଗୋଟେ ମୋତେ ଝିଅଟେ କହୁଥିଲା କହିଲା ଗୌରହରି ବି ଗୋଟେ ଗୀ ତ ଅଛି।
ହଁ ଗୌରହରି ଅଛି କଣ କହିମି ଗୌରହରି କଥା। କହିଲେ ମାନେ ଆମ ଗାଁଆରେ ଗୋଟେ ଝିଅଟେ ଭାରି ଚିଡେ, ଭାରି ଚିଡେ ସିଏ ପୁରା ତା ନିଜ ଦେହକୁ ଟାଣିଯିବ ଯେତେବେଳେ ଗୌରହରି ବୋଲିବୁ ତା ନିଜ ଦେହଟାକୁ ହିଁ ଟାଣିବ, ତ ଆମର ସେମିତି କିଛ୍ ନଥାଏ ଏମିତି ଗୀତ ବୋଲୁ ଆମର ପୁରା ଅନେକ୍। ପୁରା ଏ କରିଥାଉ କମ୍ପିଟେସନ୍ ହୁଏନା ଟିକେ, ହୁଁ ତୁ ଏଇଥର ଆସ ଦେଖିବୁ କେମିତି? କମ୍ପିଟିସନଟା ହଉଛି, କଣ କହିଲୁ?
ହଁ ମୁଁ କହିଲି ଭଲ ମଜା ମସ୍ତି କରିବା କଥା କଣ ଅଛି ସେଥିରେ ନ ନା।
ହୁଁ ଆଜିକା ଜିବନ କାଲିକି ନାହିଁ। ହ
ଆଉ ତମ ରାତିରେ ଆଜି କଣ ହଉଛି ରୋଷ
ରୋଷେଇ ଆଜି ମୁଁ କହିଲି ନା ମୋ ବୋଉତ କରିବ। ମୋର ଆଟ୍ଟା ପଛେ କରିମି ଗୋଟେ ଇଚ୍ଛା ହଉଛି କିଛି ଗୋଟେ ଆଇଁଷ ଖଇବା ପାଇଁ ନହେନେ ଭଲ ଲାଗିବ ନା ଆଇଁଷ ତ ଟିକେ ନହେଲେ ଟୋଟାଲି ବି ଭଲ ଲାଗିବନି ଖାଇବା ପାଇଁ।
ହଁ ବାର ବି ଅଛି ଆଜି ଖାଇବେ। ଅଧ୍ ଅଧା ଅଧା ବି ପିଲା କଣ କଇଲୁ ରବବାରେ ଖାଆନ୍ତିନି ଆଇଁଷ।
ନା ମୁଁ ରବବାରେ ଖାଏ। ମୁଁ ଶୁ ମୁଗ ସୋମବାର, ଗୁରୁବାରକୁ ଛାଡିଦେଲେ ମଙ୍ଗଳବାରକୁ
ହଁ ରବିବାର ଖାଇଲେ ସେମିତି କିଛି ମାନେ ଅସୁବିଧା ନାହିଁ। ମାନେ ମୁଁ ସେୟଆ କହୁଛି। ଅଧେ ଅଧେ ପିଲା ବି ଅଛନ୍ତି ରବିବାରେ ଖଆନ୍ତିନି। ସେ କହିବେ ଆମେସ
ହୁଁ ହଁ ସେ ଠାକୁରଙ୍କୁ ପୂଜା କରନ୍ତି ନା ସେ ସେଇଥିପାଇଁ ରବବାରେ ଖାଆନ୍
ତମ ଗ-ଗାଁ ରେ ସବୁ ମନ୍ଦିର କଣ? କଣ ଅଛି ବେ?
ଆମ ଘର ପାଖରେ ଶିବ ମନ୍ଦିର ଅଛି ଆଉ ଆଉ ଆମ ଘର ପଛପଟେ ଅଛି ରା ତା ମୁଁହରେ ଠାକୁର ଅଛ। ଅନ୍ତି ଆ-ଆମ ନଈ ପାଖ୍ ପାଖରେ ଅଛନ୍ତି ଇମ୍ ଗୋପୀନାଥ ଠାକୁର ଅଛନ୍ତି। ଆମ ଏପଡ଼କୁ ଅଛନ୍ତି ମା ତା ରିଣୀ ମନ୍ଦିର ଅଛନ୍ତି। ଆମ ସେପଟକୁ ବି ମା ତାରିଣୀ ମନ୍ଦିର ଅଛନ୍ତି। ଆମ ଘର ଗାଁ ଟୋଟାଲ ଚାରି ହେଠି ମନ୍ଦିର ହିଁ ଅଛନ୍ତି ଯୋଉଠି ଦେଖିବ ଠାକୁରଙ୍କ ମନ୍ଦିର। ତମ ସେଠି କଣ କଣ ମନ୍ଦିର ଅଛି?
ରହିଥାଏ କୋହୁ ହଁ ଆମ ଗାଁ ରେ ସବୁ କଣ କହିଲୁ? ସେ ଆମ ଗାଁ ରେ ଅଛି କି ତାରିଣୀ ମନ୍ଦିର ଅଛି। ଆଉ ହେଲା ଏଇ ଯଉ କଣ କହିଲୁ ଅ ଛୋଟ ଜଗନ୍ନାଥ ମନ୍ଦିର ବି ଗୋଟେ ଅଛି ମାନେ ଛୋଟଟା ହେଲେ ଭଲ ପୂଜା ପୂଜି ସେଟା ସବୁ ହୁଏ ଆଉ ଆମର ବୁଢୀ ଆଁମ୍ବୁରେଇ ମାନେ ଆମର ଯୋଉ ଗ୍ରାମ ଗ୍ରାମଦେବଦତି ବଢିଆ ଜାଗା ଆଉ ଭଲ ମାନେ କଣ କହିଲୁ ଠାକୁର।। ଯୋଉ ସବୁ ପର୍ବର୍ବାଣୀ ହେଲେ ସବୁଆଡେ କୀର୍ତ୍ତନ ହୁଏ ତାରିଣୀଙ୍କ ପାଖରେ
ହଁ ତ ମୁଁ ଏଇଠି ମୁ ଶୁଣିଥିଲି ଭଲ ଜାଗର ହୁଏ ମତେ ଜାଗର ତ ବହୁତ ଭଲ ଲାଗେ।
ପୁ ପଡ ଭଲ ଲାଗେ।
ଆଉ କୁମାରୀ ପୁଣ୍ଣି ଟା ଯେହେତୁ ଆମ ଗାଁ ରେ ବହୁତ ଭଲ ହୁଏ ମେ କୁମାର ପୁଣ୍ଣି୍ୟା ବି ବେଶୀ ଭଲ ଲାଗେ। ଜାଗର ଭଲ ଲାଗେ। ବିଶେଷ କରି ରଜ ଏତେ ଆମ ଗାଁରେ ଭଲ ହୁଏନି କିନ୍ତୁ।
ହୁଁ ହୁଁ।
କୁଅ।
କଲେ ତ ସବୁ ଭଲ ହବ ହଁ ଆମର ମିଞ୍ଚେ ପିଲା ନା ଆମ କା ସବୁ ପା ମିଳି ମାସିକି ହଁ ସବୁ ସବୁ ମିଳିିବାସି କରନ୍ତି ସେଥିପାଇଁ ବଢିଆ ହୁଏ ରଜ ଟା ହେଲା ତୁ ଯା କହ। ଦର୍ଜ ପୁରା ମାନେ ପଢବା ପୁରା ମାନେ ମଜା ଲାଗେ।
ମୁଁ କଣ ଶୁଣିଥିଲି ତମ ଗାଁ ରେ ଯୋଉ ନୂତନ ବର୍ଷ ନୂଆ ବର୍ଷ ଯୋଉ
ହଁ ହଁ ହଁ ହ।
ରେ ତମର କେ ଭଲ ନାଚ ଗୀତ ହୁଏ।
ହଁ ନୂଆ ବର୍ଷ ଦିନ ପୁରା ବଢିଆ ମଜା ହୁଏ ନା। ସବୁ କ ଚ ହବା କଥା ନୂଆ ବର୍ଷ ଗୋଟେ ଏଭଳିଆ ଦିନ ମାନେ
ପରା ଦିନ ମାନେ ପରା ଦିନ ସବୁ ଇଏ କରଛ। ହଁ ନୂଆ ବର୍ଷ ପୂର୍ବ ରାତିରେ ହିଁ ତମ ଗାଁରେ ବି ବେଶୀ ଭଲ ହୁଏ। ଆସା ପୁଆଟା ତ ହୁଏ। କିନ୍ତୁ ଆମ ଏଠି ଏତେ ଭଲ ନୁହଁ ଆମର ତ ଯୋଉ ଏତେ ବି ଭଲ ଆମ ଗାଁ ଟା ବି ଏତେ ଭଲ ନୁହେଁ ନା। ଗୋଟେ ଗୋଟେ ପର୍ବପର୍ବାଣ ହୁଏ ଆଉ।
କି କି ଗଛ ଆଛିବ।
ଆମ ଗାଁ ରେ
ତମ ବାଡ଼ିରେ?
କଣ କହିଲୁ ଆମ ବାଡିରେ
ମୁଁ କହିଲି ତମ ବାଡିରେ ସବୁ କି କି ଗଛ ଅଛି।
ଆମ ବାଡିରେ ଅଛି ଶାଗ ଆଉ ପନିପରିବା ବିଶେଷ କିଛି ନାହିଁ।
ଓ କି ଶାଗ ଲଗେଇଛ?
ଆମର ଶାଗ ଅଛି ଖଡା ଶାଗ ଲଗେଇଛୁ ନେଉଟିଆ ଏଇ ସବୁ ଶାଗ ଆମ ଏଠି ଅଛି ଆଉ। ବେଶୀ କିଛି ତେ ଭଲ ଶାଗ ନାହିଁ ଆ ଲଗେଇଛୁ ଏବେ ଏତ କିଛି ଦିନ ହେଲାଣି ଏଇ ସବୁ ଶାଗ ଗଛ ଲଗାାଇଛି ଆଉ ସେମିତି। ଏ ଆମର ଆମ୍ବ ଗଛ ଘରେ କିଛି ନାହିଁ। ଗୋଟିଏ ଦିଇଟା ଖଣ୍ଡ ନଡ଼ିଆ ଗଛ ଅଛି।
ହଁ ହଁ।
କା ହେଇଯାଏ ଆଉ।
ନଡ଼ିଆ ବ ଝଡା ହେଇକି ବିକା ହେଇଯାଏ ନୁହଁ।
ହଁ ନଡିଆ ସୁୁ ବିକା ହେଇଯାଏ ଆଉ।
ହୁଁ। ଆମର ଆମର ପୁରା ଭଲ ଭଲ। କଣ କହିଲୁ ଆମ୍ବ ଗଛ ଦି ତିନ ତିନଟା ଭଳିଆ ଆମ୍ବ ଗଛ ଅଛି ଆଉ ହେଲା ନଡିଆ ଗ
ହଁ ମୁଁ ତମ ଆମ୍ବ ଗଛ ଟା ଦେଖିଛି ଦେଖିଛି ତମ ଆମ୍ବ ଗଛଟା ଯାଉଥିଲି ସାଇକେଲ ନେଇକି ସେଦିନ
ହଁ ହଁ।
ପାଇପାରିବୁ ନା ଆଉ ତମ ଆମ୍ବ ଆମ୍ବ ଗଛରୁ ଆମ୍ବ ପଇଲା ମୁଁ ଦିଟା ଖଣ୍ଡେ ଆଣିକି ଖାଇଛି।
ଯା ହଉ।
ମାନେ ବିଶ୍ୱଵାସ କର ଏତେ ମି ମିଠା ଲାଗୁଥାଏ ଏତେ ବଢିଆ ଲାଗୁଥାଏ ଆମ
ହୁଁ ହୁଁ ହୁଁ। ହୁଁ ହୁଁ ନା ନା ଆମ ଆମ୍ବ ଟା ବି ବଢିଆ ମାନେ କଣ ଭଲ ପୁରା ମିଠା ଆମ୍ବ ବଢିଆ ଆମ୍ବ ଆମ୍ବ
ହଁ ତମ ଆମ୍ବ ଟା ବହୁତ ମିଠା ଲାଗେ। ଖଟା ବି କରଦିଏ କିନ୍ତୁ ଆମ୍ବୁଲ ଫାମ୍ୱୁଲ କରିବ ଭଲ ଆଉ।
ହଁ ଆମ୍ବ ଖ-ଆଚାର କରିଦବୁ ଠିକ ମୋ ମମି ବଢିଆ ଆଚାର କରେ ଯେ ଆମେ ସେ ଆଚାର ତେଲକୁ ରଖିକି ପୁରା ମୁଢି ଫୁଡିରେ ପକେଇ ଖାଉଛେ ମୁଢି ଆଚାର ତେଲ ପକେଇକି ଖାଇଲେ ମୁଢି ବଢିଆ ଲାଗେନି ନା। ଆଜି ବା ମୁଢ ମୁଢି ମିକ୍ସଚର କରିଥିଲି ସନ୍ଧ୍ୟାଳେ ହଁ ବା। ଆଉ କୋଉଦିନ ଆସିଲେ ମୋ ପାଇଁ ସେ ମିଠା ଖଟା ଆଣିବୁ ତ ମୋତେ ଖଟା ଭାରି ପସନ୍ଦ ହେଲା।
ହୁଁ।
ତୁ ନା ଆସିଲେ ମୋ ପାଇଁ ଯାହା ବି ହେଲେ ଟିକେ ନିହାତି ନେଇକି ଆସିବୁ କଣ କହନି ମିଠା ଖଟା ହେଲା ମୋ ଭାରି ପସନ୍ଦ ଆମ୍ୱ ମିଠା ଖଟାଟା
ଜଣେ ମିଠା କଥା ଭଲ ଲାଗେ।
ଭାରି ପସନ୍ଦ ମତେ କେମିତି ତୁ କରିଥିଲୁ ନା ନା ଆମ ଯୋଉ ବୋଉ ବୋଉ କରିଥିଲେ।
ନା ନା ଆମର ମୋ ବୋଉ କରିଥିଲା ନା ମୁଁ ଖଟା ଫଟା ବିଶେଷ କିଛି ଶିଖିନି ମୋ ବୋଉ ହିଁ କରି
କିନ୍ତୁ ତୁ ମୁଁ ଶୁ ତ ମୁଁ ତ ଶୁଣିଥିଲି ତୋ ବୋଉ ଥରେ ଆସିଥିଲା ଆମ ଉପରୁ କୋହୁଥିଲେ ଆଉ ଆମ ଝିଅ ବଢିଆ ରୋଷେଇ କରୁଛି।
ହଁ ରୋଷେଇ ସେମିତି ମୁଁ ସବୁ ୟୁଟୁବ ଫ୍ୟୁଟୁବ ମୁଁ ରୋଷେଇ ସେମିତି ମୁଁ ନିଜେ ସବୁ ଦେଖିକି ଆ ତା ପାଖରୁ ସବୁ ଦେଖି ଦେଖିକି ମୁଁ ଶିଖେ। ମୁଁ କୋଉ ମୋବାଇଲ ଫୋବାଇଲ ରୁ କିଛି ଦେଖିନି।
ଭଲ ନା ଆଉ ଆଜି କାଲି ଦେଖିଲେ ବି କିଛି କଥା ନାହିଁ ଦେଖିବା ମାନେ ଦେଖିକି ରୋଷେଇ ଶିଖିଲେ କଣ ହେଇଗଲା। ରୋଷେଇ ତ ।
ହଁ ମୁଁ ନା ମୁଁ ବିଶେଷ କିଛି ଦେଖେନି ମୁଁ ଆ ତା ଠାରୁ ପଚାରି ପୁଚୁରି କରିଦିଏ ଆଉ।
ହୁଁ ହୁଁ ନା ଭଲ। ହେଲା ଆଉ କିଛି ନୁହଁ ତ ସବୁ ଭଲ ସିଇକି ବି ରୋଷେଇ କଲେ ଭଲ ଦେଖ ରଜ ବଢିଆ ଏଞ୍ଜୟ୍ କର ହେଲା ରଜ ପରେ ଯଦି ହବ ଫାଙ୍କା ହବ ନିହାତି ଟିକେ ଆସିକି କଣ କହିଲୁ ଆମ ଇଆଡେ ଟିକେ ଆସିି ବୁଲିବାଲିକି ଯିବୁ।
ଗରମ ହଉଛି ଯେ ମାନେ ଘର ଭିତରେ ହିଁ ବସି ହିଁ ହଉନି। ସେଇଥିପାଇଁ ବାଧ୍ୟ ହେଇକି ବାହାରକୁ ଆସିଲି। ହଁ ତୁ କହନା ଗରମ ହଉ ବେ ତୁ ଯା କଣ କରୁୁ ରୁଚୁ କରିବୁ ହେଲା।
ହୁଁ ହଁ ହଁ ହଁ।